ହାଲୋ।
ହଁ।
ହଁ।
କଣ କରୁଚ?
ମୁଁ ଏଇ ବସିଥିଲି, ତମେ?
ଓହୋ ମୁଁ ବି ଏଇ ବସିଥିଲି, ପୁଅ ପଢୁଛି ବସିଚି ତା ପାଖରେ ଆଉ।
ଆଚ୍ଛା ମୁଁ ଏ ଯୋଉ ବର୍ଷାଏ ରୋଷେଇ କଣ କରିବି ରୋଷେଇ ହୋଉଥିଲା ତ ମୁଁ ଏଇ ଦେଖୁଛି ରୋଷେ ସେଇ ହେଲାଣି କି ନାହିଁ, ଭାତ ବସିଛି।
ଓହୋ ଆଉ ରୋଷେଇ ସଇଲାଣି ନା ସରିନି?
ନା ହଁ ସବୁ ରୋଷେଇ ସଇଲାଣି ଏଇ ଖାଲି ଭାତ ଟା ଆମର ବସିଛି, ତମେ?
ହଁ ମୁଁ ରୋଷେଇ ସାରିକି ଆସିକି ପୁଅ କୁ ତାକୁ ପାଠ ଦେଇକି ମୁଁ ଏଇଠି ବସ୍ କିଛି ସିଏ କରୁଛି ଆଉ।
ଆଚ୍ଛା ତମର ମ୍ୟାରେଜ ସରିଲାଣି?
ହଁ ମୁଁ ମ୍ୟାରେଜ୍ ସରିକି ପୁଅ ଟେ ତ କ୍ଲାସ ଟୁ ହେଲା ତାର ଏଥର।
ଆଚ୍ଛା ହୋଉ ଭଲ। ମୋର ଏଇ ବର୍ଷ ପାଠ ପଢା ସରିଲା।
ଓ ହଁ।
ବହୁତ ଖରା ହଉଛି ଆଜି ନାଇଁ?
ହଁ ଖରା ତ ପ୍ରବଳ ହଉଛି ଆଜି ଏପଟେ ଏତେ ଖରା ନାହିଁ। ଏ ଉଁ, କାଉଁଳିଆ କାଉଁଳିଆ ପାଗ କରିଚି, ହେଲେ ବର୍ଷା ଅ, ବର୍ଷା ନାହିଁ ପବନ ହଉଛି ଜୋର।
ଖାଲି ଚାଟା ବେଳିଆ ଟିକେ ବର୍ଷା ପାଗଟ ଟା ମେଘ ଢାଙ୍କି ଦଉଛି ବାସ୍ ସେତିକି, ନହେଲେ ଯୋଉ ପଇଁଚାଳିଶ ଟିକେ ଖରାରେ ଲୋକ ରହିବା ଅସମ୍ଭବ ହେଇଯାଉଛି ଏତେ ଖରା ହଉଛି।
ଅଁ, ବର୍ଷା ବି ଟିକେ ହଉନି ନା ଟିକେ ହେଲେ ଟିକେ ଥଣ୍ଡା ଲାଗନ୍ତା ଭଲ ଲାଗନ୍ତା।
ହଁ।
ବର୍ଷା ହଉନି ତାପ ଆଜି କିନ୍ତୁ ଏପଟେ ପବନ ପ୍ରବଳ ଜୋର ହଉଚି। ବର୍ଷା ଆଉ ହୁଁ, ହଉନି କିନ୍ତୁ ପବନ ହଉଛି ଏତେ ଖରା ଟା ନାହିଁ କିନ୍ତୁ ଗୁଳୁ ଗୁଳି ହଉଛି।
ଖାଇ ଖାଇଆ ଦେ। ହଁ ଏବେ ବହୁତ ଖରା ହଉଛି ବର୍ଷା ହଉନି, ବାସ୍ ଖାଲି ଏବେ ଜୁନ ମାସକୁ ଅପେକ୍ଷା ଜୁନ୍ ମାସରେ ବର୍ଷା ହଉଛି କି ନାଇଁ।
ଜୁନ ମାସରେ କଣ ବର୍ଷା ହବ ଆହୁରି ହଁ ଆଉ ଠାକୁର ଅଣସର ଘରେ ରହିଲେ ଆହୁରି ବେଶୀ ଗରମ ହବ। ଗୁଳୁ ଗୁଳି ହବ।
ବହୁତ ଗରମ ହବ ରଥଯାତ୍ରା ନାଇଁ।
ହଁ ଆଉ ରଥଯାତ୍ରା ଆମର ଓଡିଶାର ଫେମସ୍ ପୁରା ଆଉ। ବିଶ୍
ଆଜି କୁଆଡେ ଯିବ ବୁଲିବାକୁ ରଜରେ?
ନାଇଁ ରଜରେ କୁଆଡେ ବୁଲିଯିବାର ନାଇ, ଏ ଯୋଉ ଗରମ ହଉଛି କୁଆଡେ ବୁଲି ଯିବାକୁ ଇଚ୍ଛା ହବ? ଟିକେ ଭଲ ପାଗ କଲେ ଗରମ ଟିକେ କମିଥିବ ଯଦି ବର୍ଷା ଫର୍ଷା ପାଗ ହେଇଥିବ ଟିକେ। ଓହୋ, ଦେଖିବା କୁଆଡେ ଗୋଟେ ଯିବା ଆଉ।
ଆଉ ରଜ ପାାଗ ଯଦି ଦେଲା ତ ଭଲ। ନା ମୋର କୁଆଡେ ଯିବାକୁ ସେମିତି ପ୍ଲାନିଂ ନାହିଁ, ଯଦି ଭଲ ଖରା ନ ଦେଖେଇଲା ତ ଭାବୁଛି କୁଆଡ଼େ ବୁଲିବାକୁ ଯିବେ, ନହେଲେ ନାହିଁ। ଏ ଯେ ଖରା ହଉଛି ବାହାରକୁ ବାହାରି ହଉନି ସେଥି ପୁଣି କୁଆଡେ ବୁଲିବାକୁ ଯିବ କି?
ହଁ ଖରା ତ ପ୍ରବଳ ହଉଛି, ଘରେ ଖାଇ ପିଇକି ଆହୁରି ଶୋଇଲେ ଭଲ ଲାଗିବ।
ଖାଲି ପିଠା ଖାଇବେ, ଦୋଳିି ଖେଳିବେ, ବୁଲିବେ।
ହଁ ସେଇଟା ତ ରଜ ମାନେ ତ ସେଇଆ ଆଉ କଣ କି।
ଖାଲି ସେ ବୁଲା ବୁଲି କରିବ, ନୂଆ ଡ୍ରେସ୍ ଆଣିବ। କିଣା କିଣି ସଇଲାଣି ରଜ ପାଇଁ?
ହଁ ହଁ ଡ୍ରେସ୍ ପୁଅର ଆଣିଛି, ଆଉ ମୋର ଶାଢ଼ୀ ଅଛି। ଆଉ ଡ୍ରେସ୍ ଆଣିବି ବୋଲି ଭାବୁଥିଲେ ଆଉ ଆଣିଲିନି, ମୁଁ କହିଲି ଏ ମୋ ପାଇଁ ନାଇଟି ଟି କିଣିଦିଅ ମୁଁ ରଜରେ ପିନ୍ଧିଦେବି ମୋର ହୁଁ। ନାଇଟି ହେଇଯିବ, ଆଉ ଯୋଉ ଗରମ ହଉଛୁ ନା ସେ ଶାଢୀ ପିନ୍ଧି ହବନି ନା ଡ୍ରେସ୍ ଗରମ ରେ ପିନ୍ଧିକି କଣ କରିବି।
ଏ ଆମ ପାଖ ଗାଁ ରେ କବାଡି ଖେଳ ହବ, ମୁଁ ସେଇଠିକି ଯିବି ବସିକି କବାଡି ଖେଳ ଦେଖିବି।
ଅ, ଭାରି ମଜା ଲାଗିବ ତାହେଲେ। ହଁ କବାଡି ଖେଳ ଟା ଦେଖିବାକୁ ଭାରି ଭଲ ଲାଗେ।
ଆମର ଏଇଠି ବହୁତ ମାନେ ଓଡିଶା ବାହାରୁ ଆସିକିନି ଖେଳନ୍ତି ଏଠି ଯୋଉ କବାଡି ଖେଳ ହୁଏ ଆମ ଗାଁ ରେ। ତ ଓଡିଶା ବାହାରୁ ବି ଆସନ୍ତି ପିଲାମାନେ ଖେଳିବୁ ଯୋଉ ତିନି ଦିନ ହୁଏ। ସେଇଟା ବହୁତ ଭଲ ବଡ ଆକାରରେ ହୁଏ।
ହଁ, ହଁ।
ଆର ମାସରେ ରଜ, ରଜ ସରିଲା ତାପରେ ଖରା ଛୁଟି ସଇଲା।
ହଁ ଆର ମାସ କଣ? ଆଉ ଏବେ ତ ଆଉ ତ ଚାରି ଦିନ ଅଛି ହଁ ଆଉ ତ ଚାରି ଦିନ ରଜ ଆଉ। ହଁ କିନ୍ତୁ ଲାଗୁନି ଆଗରୁ ଯେମିତି। ଏ ରଜଟା ଭାରି ଖୁସି ଲାଗୁଥିଲା।
ସମୟ ଗୁଡା ବହୁତ ଶୀଘ୍ର ଶୀଘ୍ର ସରିଯାଉଛି ଯେମିତି ଲାଗୁଛି।
ହଁ।
ଦେଖୁ ଦେଖୁ ଖରା ଛୁଟି କେତେ ଶୀଘ୍ର ଚାଲିଗଲା ଆମେ ଯେତେବେଳେ ଲାଗୁ ବହୁତ ଟାଇମ ଲାଗେ। ସେମିତି ନା ମାସେ ଛୁଟି ହେଇନି ଯେମିତି ଦି ତିନି ମାସ ର ଜୁ ଛୁଟି ହେଇଛି।
ହଁ ନାଇଁ ସେତେବେଳେ ଟାଇମ ଅଧିକ। ଅଧିକ ଲାଗେ ଆଗ ଏତେ ସ୍କୁଲ କଣ ଏପ୍ରିଲ ମା ଏ ପରୀକ୍ଷା ସରିଗଲା ଫେବୃଆରୀ ମାସ ତାପରେ ଛୁଟି ଦେଇ ଦିଅନ୍ତି ଆଉ ଆଠ ଦଶ ଦିନି ଖଣ୍ଡ ଏଇ ଯୋଉ ସକାଳୁଆ ସ୍କୁଲ କରିଦିଅନ୍ତି ପୁଣି ଛୁଟି ଦେଇ ଦିଅନ୍ତି ଏବେ ତ ପୁରା ମାନେ ପିଲାମାନଙ୍କର ରହୁଛି ପା ପାଠ ପୁରା କଣ୍ଟିନ୍ୟୁ ରହୁଛି। ମାର୍ଚ୍ଚ ମାସ ତ ପରୀକ୍ଷା କରୁଛନ୍ତି। ଏ ହଁ ଏପ୍ରିଲ ମାସ ତ ସ୍କୁଲ ଯାଉଛନ୍ତି। ଅଧିକ ଖରା ହେଲେ ଯାଇକି ଛୁଟି ଦଉଛନ୍ତି।
ସେ ସ୍କୁଲ ଟାଇମ ରେ ବହୁତ ମଜା ମସ୍ତି ହେଇଥିଲା।
ହଁ ସ୍କୁଲ ଟାଇମ ଟା କେବେ ଭୁଲି ହବନି ବେଶୀ ହାଇ ସ୍କୁଲ ଟାଇମ ଟା ମଜା।
ହାଇ ସ୍କୁଲ ମାଇନସ୍ ସ୍କୁଲ ଯେତେ ମଜା କରିଛି ଯେତେ ବୁଲିଛୁ ପାଠ ପଢା ସହିତ ବଦ୍ମାସୀ। ଏବେ ଆଉ ସେ ସବୁ କାହିଁ।
ହଁ।
ସେତେବେଳେ ସେ ସେଇ ଟାଇମ ରେ ଆମେ ଯୋଉ ସବୁ ଖେଳନ୍ତି ଯେ ଏବେ ସେ ଛୁଆଙ୍କ ସେ ନାଁ କହିଲେ ସେ ସେଗୁଡା। କଣ ଆମେ ତ
ଜାଣିନୁ ହଁ ସେମାନେ ଜାଣିପାରୁନାହାନ୍ତି ସେଗୁଡା ହଁ।
ଏବେ ସେଗୁଡାକ ସବୁ ଭିଡିଓ ଆସଛି ସେଗୁଡ଼ାକ ଦେଖୁଛ ନାଇଁ ଆମେ ଛୋଟବେଳେ ଏଇ ଗୁଡାକ ସବୁ ଖେଳୁଥିଲୁ।
ଖେଳୁଥିଲୁ ହଁ ଆଗ ଆମ ମାନେ ସେ ଆମ ବେଳରେ ଯେମିତି ଥିଲା ଖେଳ। ଆଉ ଛୁଆ ମାନେ ବାହାରକୁ ବାହାରିକି ଦି ଘଣ୍ଟା ଖେଳିଥିଲେ ବି କିଛି ଘର ଲୋକ ଏତେ ହଁ କିଛି କହିବେନି ଆଜିିକାଲି ଛୁଆ। ଦଶ ପନ୍ଦର ମିନିଟ ବାହାରକୁ ଗଲେ ବି କୁଆଡେ ଯାଇଥିଲୁ ଘରକୁ ପଳେଇ ଆସେ ଘରେ ବସିକି ଟିଭି ଦେଖ କି ଖେଳେ ଘରେ ଯାହା କରୁଛୁ କର।
ଆମର ଏଠି ଚାରିଟା ବେଳେ ହେଇଯାଉଛି ମାଙ୍କଡ ଗୁଡା ଆସୁଛନ୍ତି ସେ ଗଛରେ ଚଢିକି ସେ ଗଛ ଭାଙ୍ଗି। ଯାହା କରୁଛନ୍ତି କୁହନା।
ଓ ତମର ସେପଟେ ମାଙ୍କଡ ପୁ
ଅମ ଏଇ କିଛି ଦିନ ତ ପଳେଇ ଆସୁ ହଁ ଏଇ କିଛି ଦିନ ହେଲା ଆସୁଛନ୍ତି ଚାରିଟା ବେଳେ।
ଓହୋ।
ଯେମିତି ଚାରିଟା ହେଇଯାଉଛି ସେ ପଳେଇ ଆସୁଛନ୍ତି ସେ ପଳେଇ ଆସି ସେ ସୂଜିନା ଗଛ ସେ ଯୋଉ ଗଛ ପାଇବେ ସୁଜିନା ଗଛ ସେ ପ ପତ୍ରକୁ ଖାଇଯାଏ କାହା ବାରିରେ ପଶି ପାଇଁ ପରିବା ଲଗା ହେଇଛି ତାକୁ ଖାଇଯାଏ।
ହଁ ସଜନା ପତ୍ର ଖାଇ ଦିଅନ୍ତି ଆମ୍ବ ବି କେତେ ଖାଇକି ପକାନ୍ତିନି ମାଙ୍କଡ ମାନେ।
ଆମର ଏତେ ଆମପଟେ ବହୁତ ସୂର୍ଯ୍ୟନା ଗ ଛଗୁଡା ଆମ୍ବ ଗଛଗୁଡା ଏତେ ନାହିଁ ସେ ସେଇଆ କରୁଛନ୍ତି। ସୁଜୁନା ଗଛକୁ ଚଢି ଯାଉଛନ୍ତି ସେ ମାଙ୍କ କଡ ପା ଯେତେ ଯେମିତି ହେଇଛନ୍ତି ତାଙ୍କୁ ଦେଖିଲେ ଡର ଲାଗିବ ଏତେ ବଡ ବଡ
ମା
ହ
ଆମ୍ବ ଗଛରୁ ବି ଆମ୍ବ ବି ଖାଇଦିଅନ୍ତି ନା ମାଙ୍କଡ ମାନେ ଯେତିକି ନ ଖାଇବେ ସେତିକି ଖାଲି ଖଣ୍ଡିଆ
ଯେତିକି ନ ଖାଇବେ ସେତିକି ସବୁ ପକେଇବେ ଆମେ ତ ଛୋଟବେଳେ ବେଳେ ଯାଇଥିଲୁ ସେ କେତେବେଳେ ମାଙ୍କଡ଼ ସେ ଗଛ ରୁ ଯିବ ଆମେ ତଳୁ ଯାଇ ସେ ଆମ୍ବ ଗୁଡା ନେଇକି ଆସିବୁ।
ହଁ ଯଉଗୁଡା ପକେଇ ଦେଇକି ଯାଇଥିବ ତା ଯୋଉ ଡାଳ ଗୁଡା।
ତା ସହିତ ଖରାପ ଆମ୍ବ ବି ପଡିଥିବ ଆଉ ସେଏ ଭଲ ଆମ୍ବ ଗଡ଼ାକୁ। ଖୁଣ୍ଟି କିିନା ନେଇକି ଆସିବୁ। ସେ ଅନେଇଥିବ କେତେବେଳେ ମାଙ୍କଡ଼ ଆସ ମାଙ୍କଡ଼ ଆସନ୍ତା କି ସେ ଗଛରେ ବସନ୍ତା କିଛି ପଡ଼ନ୍ତା ଆମେ ଯାଇକି ନେଇକି ଆସିବୁ। ହ
ଓ ହ ଆ ରଜ ପାଇଁ ଡ୍ରେସ୍ କିଣି ସାରିଲଣି।
ହଁ ମୁଁ ରଜ ପାଇଁ ଡ୍ରେସ୍ ଆଗୁଆ କିଣିସାରିଲିଣି। ମୁଁ ଅପେକ୍ଷା କରିଛି ସେ ରଜ କେବେ ଆସିବ?
ହ ହୋ ଅଫ ଲାଇନ ନା ଅନ ଲାଇନ କିଣିଲ।
ଅନଲାଇନ ଅଫଲାଇନ୍ ଦିଟାରୁ ଆଣିଛି।
ଓହୋ
ରଜ ତିନି ଦିନ ଆଉ ଗୋଟେ ଡ୍ରେସ ହବ କି?
ନା ନା ତିନି ଦିନ ତିନିଟା। ପିନ୍ଧିବାକୁ ପଡିବ ନା ଆଉ ନାଇଁ କିି? ହଁ
ଆଚଆଲି ପାଞ୍ଚ ହଳ ଡ୍ରେସ ହବା କଥା।
କାହିଁକି?
ପାଞ୍ଚଟା ର ରଜ ପାଞ୍ଚ ଦିନ ନା ପାଞ୍ଚଟା ଡ୍ରେସ୍ ହବା କଥା।
ଫାଷ୍ଟ ତ କିନ୍ତୁ ମେନ୍ଲି ସେ ତିନି ଦିନ ହିଁ। ପାଳନ ତାର ପାଞ୍ଚ ଦିନ ସିନା କୁହନ୍ତି ହଁ। ସଜବାଜ ଟା ଫାଷ୍ଟ ସଜବାଜ ଟା କଣ ସେଦିନ ଟିକେ ମେହେନ୍ଦୀ ଲଗେଇବ ଆଉ। ହଉ ଆଉ କଣ ଅନ୍ୟାନ୍ୟ ଟିକେ ସଜବାଜ ହେଇଯିବ ସେଦିନ।
ସେ କୁହନ୍ତି କହି ଏ ଯୋଉ କଦଳୀ ଆମ ପଟୁଆରେ ଚପଲ କରିକି ପିନ୍ଧନ୍ତି।
ପିଏ ହଁ କୁହନ୍ତି ମୁଁ ଶୁଣିଛି ମୁଁ କିନ୍ତୁ କେବେ କାହାକୁ ଦେଖ ଦେଖିନେ କି କେବେ ତ ଦେଖିନି ଆଉ ପିନ୍ଧିବା କଥା ଦୂରେ ଥାଉ।
ଖାଲି ଖାଲି ଶୁଣିଛୁ କି କଦଳୀ ପଟୁଆରେ ଚପଲ ହୁଏ। ହେତିକ ଶୁଣିଛୁ କିନ୍ତୁ କେବେ କାହାକୁ ପିନ୍ଧିବାର ଦେଖିନୁ କି ନିଯେ ବି ପିନ୍ଧିନୁ।
ନାଇଁ ନାଇଁ ନାଇଁ ଏପଟେ କିନ୍ତୁ ଅଛି କଣ କହିଲ ଏ ଯୋଉ ରଜ ତିନି ଦିନି ଝିଅ କି ସ୍ତ୍ରୀ ଲୋକମାନେ ପରିବା ପତ୍ର କାଟିବେନି।
ପରିବା ପତ୍ର କାଟିବେନି ମସଲା ବାଟିବେନି।
ଏଟା କୁହନ୍ତି କିଛି କରିବେନି କିନ୍ତୁ ଚୁନା କୁଟିକି ପିଠା କିଏ ତିଆରି କରିବ?
ନାଇଁ ନାଇଁ ଏପଟେ କିନ୍ତୁ ଅଛି ଏପଟେ କରନ୍ତିନି। ଏପଟେ ମୋ ଶାଶୁ ଘର ପଟେ କରନ୍ତିନି ନା ତିନି ଦିନ ପରିବା କାଟନ୍ତିନି କି ମସଲା ବାଟନ୍ତିନି ପୁଅ ପିଲାମାନେ ଯିଏ ଘରେ ଥିବେ ସେମାନେ ପରିବା କାଟିଦେବେ। ରଜ ତିନି ଦିନ ସ୍ତ୍ରୀ ଲୋକ ମାନେ ପରିବା କାଟିବେନି ହଁ।
ଭଲ ମଜା କରଛି କିଛି କାମ କରିବାକୁ ପଡିବନି ନା।
ମୋ ରୋଷେଇ ତ କରିବ ନା କମ୍ପଲସର ସେଇଟା ତ ମେନ ଜିନିଷ ହେଇଟାତ କରିବ।
ଆ ଉଁ ଖାଲି ଖାଅ ପିଇବ ଦୋଳିରେ ଝୁଲ।
ହଁ ଦୋଳିରେ ଝୁଲ ତମ ସେପଟେ ଦୋଳି ଲାଗେ ନା?
ହଁ ଆମ ଏପଟେ ବି ଲାଗେ ଆମର ଯେହେତା ଅଛି ଗୋଟେ ପଡ଼ିଆ ଅଛି ସେ ବର ଗଛ ଓସ ସ୍ତ ଗଛ ସବୁ ଅଛି ସେଇଠି ଦୋଳି ଲାଗେ। ନା ବହୁତ ବଡ଼ ପଡ଼ିଆ ଟେ ବର ଗ ଛ ଓସ୍ତ ଗଛ ସେଇ ପଟା ଦୋଳି ଖାଲି ଆମର ଲାଗେ ଆଉ କିଛି ଦୋଳି ଲାଗେନି। ମାନେ ରାଉଣ୍ଡ ହେଇକି ସବୁ ଗଛ ଗୁଡ଼ା ଥାଏ ନା ଗୋଲ ହେଇକି ସବୁ ସବୁ ଡ଼ାଳ ରେ ଗୋଟେ ଗୋଟେ ଦୋଳି ଲଗା ହେଇଥିବ।
ତାହେଲେ ବହୁତ ଗୁଡ଼େ ଦୋଳି ଲଗେଉଥୁବେ ନାଇଁ କି?
ହଁ ବହୁତ ଗୁଡ଼େ ଦୋଳି ଲଗା ହୁଏ ଆଉ ଛୋଟ ଛୋଟ ଯୋଉ ଛୁଆ ଅଛନ୍ତି ସିଏ କହିବେ କଣ ନା ଆମ ଘର ପାଖରେ ଗୋଟେ ଦୋଳି ଲାଗିବ ସେଟା ଖାଲି ଆମର। ଆଉ ସେଇ ଦୋଳିରା ରହିଥିବ ମାସ ମାସ ସାରା ହାଁ। ସେ କହିବ ଏଇଟା ମାସ ସାରା
ଓହୋ ତମ ସେପଟେ ତାହେଲେ ରଜ ଟା ଭଲ ହୁଏ ଆଉ?
ହଁ ହଁ।
ଓହୋ।
ହଉ ମୁଁ ରଖୁଚି ଆଁ?
ହଉ ହଁ।